ଲୋ।
ହ୍ୟାଲୋ।
କଣ କରୁଛନ୍ତି ଆପଣ?
ହ୍ୟାଲୋ।
କଣ କରୁଛନ୍ତି ଆପଣ?
ବସିଛି। ଆପଣ?
ଏଇ ଗଡ ବଡ ହଉଛି ଆଉ। ଆପଣ ଖାଇସାରିଲେଣି?
ହଁ ଆପଣ ଖାଇସାରିଲେଣିି
ହଁ ଖାଇ ସାରିଲୁଣି। ଆଉ ଆପଣଙ୍କ ଦେହ ଭଲ ଅଛି। ଆପଣଙ୍କ ଘରର ସମସ୍ତ ସଦସ୍ୟଙ୍କ ଦେହ ଭଲ ଅଛି।
ହଁ ଆପଣ ଘରେ
ହଁ ଭଲ ଅଛି ଆପଣଙ୍କର ଏବେ ପାଠ ପଢ଼ା ଚାଲିଛି।
ନା ସରିଗଲେ
ଛଣ
ପାଠପଢା
ଚାଲିଛି ଟେନ୍ଥେ ପଢୁଛି।
ଆଉ ଆପଣଙ୍କ ସ୍କୁଲ ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଷୟରେ କିଛି କହୁନାହାନ୍ତି।
ମୋ ଶିକ୍ଷକ ମାନେ ବୋହୁତ୍ ଭଲ।
ହଁ।
ବହୁତ ଭଲସେ ପଢ଼ାନ୍ତି।
ଆଜ୍ଞା।
ନ ବୁଝି ପାରିବା ହାତେ ସେ ଗୋଟିଏ ପାଠକୁ ପ ପଢେଇବେ।
ଆଜ୍ଞା। ଆପଣଙ୍କର ଶିକ୍ଷକ ନା ଶିକ୍ଷୟିତ୍ରୀ ଜଣେ ପସନ୍ଦ ଥିବେ ଫେବରାଇଟ୍
ଶିକ୍ଷକ
ଆଛା। ସିଏ ଆପଣଙ୍କୁ କେଉଁ ବିଷୟ ପଢଉଛନ୍ତି।
ସାଇନ୍ସି
ବିଜ୍ଞାନ ଆଜ୍ଞା ତାହେଲେ ଶିକ୍ଷକଙ୍କ ବିଷୟରେ କିଛି କୁହନ୍ତୁ।
କଉଛି ଶୁଣନ୍ତୁ ଶିକ୍ଷକ ହେଉଛନ୍ତି ସମାଜର ମାର୍ଗ ଦର୍ଶକ। ମା ବାପା ଆମକୁ ଜନ୍ମଦିନ୍ ଜନ୍ମ ଦିଅନ୍ତି କିନ୍ତୁ ଶିକ୍ଷକ ଆମକୁ ମଣିଷ କରନ୍ତି।
ମୋ ପ୍ରିୟ ଶିକ୍ଷକଙ୍କ ନାମ ମୋ ପ୍ରିୟ ଶିକ୍ଷକ ସେ ଆମ ସ୍କୁଲରେ ଓଡ଼ିଆ ଓ ଗଣିତ ପଢ଼ାନ୍ତି।
ବିଜ୍ଞାନୀ ବି ବୋଧେ ପଢାନ୍ତି ବୋଧେ
ହଁ ଗଣିତ ବିଜ୍ଞାନ ଓଡ଼ିଆ ପଢ଼ାନ୍ତି।
ଆଜ୍ଞା।
ସାର ବହୁତ ଶାନ୍ତ ଓ ହସ। ହସମୁଖ ସେ ସବୁବେଳେ ଧଳା ସାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧନ୍ତି।
ଆଜ୍ଞା।
ତାଙ୍କ ଆଖି ତାଙ୍କ ଆଖିରେ ଚଷମା ଓ ମୁହଁରେ ସବୁବେଳେ ଶସ ଥାଏ। ସେ କେବେ ରାଗନ୍ତି ନାହିଁ ବରଂ ଭୁଲ କଲେ ବହୁତ ଧୈର୍ଯ୍ୟର ସହ ବୁଝାନ୍ତି ସାର ପାଠ ପଢାଇଲା ବେଳେ ଗପ କହିଲା ଭଳି ଲାଗେ ଗଣିତର କଠିନ ଅଙ୍କକୁ ସେ ଖେଳ ଭଳି ସହଜ କରିଦିଅନ୍ତି। ଓଡିଆ କବିତା ପଢାଇଲା ବେଳେ ତାଙ୍କ କ ଠରୁ ଝରି ପଡେ ମଧୁର ସରସା ବିଜ୍ଞାନ ପଢେଇଲା ବେଳେ ପୁରା ଆମେ ଆମକୁ ଲାଗେ ଯେ ଆମେ ପୁରା ଗୋଟେ ଗୋଟେ ବୈଜ୍ଞାନିକ
ଆଚ୍ଛା
ପାଠ ମୁଖସ୍ଥ କରନି ବୁଝିକି ପଢ। ସାର କେବଳ ପାଠ ନୁହେଁ ଜୀବନ ବଞ୍ଚିବା ଶିଖନ୍ତି ସେ କୁହନ୍ତି ସବୁବେଳେ ସତ କୁହ। ବଡ କୁ ସମ୍ମାନ ଦିଅ ଗରିବ କୁ ସାହାଯ୍ୟ କର ସ୍କୁଲ ପରେ ବି ସେ ଗରିବ ପିଲାଙ୍କୁ ମାଗଣାରେ
ଟ୍ୟୁସନ କରନ୍ତି ନିଜ ଦରମାରୁ କିଛି ଟଙ୍କା ବାହାର କରି ସ୍କୁଲ ଲ ଲାଇବ୍ରେରୀ କୁ ବହି କିଣି ଦିଅନ୍ତି।
ଆଜ୍ଞା
ଥରେ ମୁଁ ପରୀକ୍ଷାରେ କମ୍ ମାର୍କ ରଖି ବହୁତ ଦୁଃଖୀ ଥିଲି। ସାର୍ ମତେ ଡାକି କହିଲେ ହାରିବାର ମାନେ ଶେଷ ନୁହେଁ। ପୁଣି ଚେଷ୍ଟା କର। ତୁ ନିଶ୍ଚୟ ଜିତିବୁ ତାଙ୍କ କଥା ମତେ ନୂଆ ସାହସ ଦେଲା ଆଜି ମୁଁ କ୍ଲାସ ରେ ପ୍ରଥମ ହେଉଛି ତାଙ୍କ କେ
ହେଉଛି ତାହା କେବଳ ସାର ଙ୍କ ପାଇଁ
ଆଜ୍ଞା
ଡାକ୍ତର ରୋଗ ଭଲ କରନ୍ତି ଇଞ୍ଜିନିୟର ଘର ତିଆରି କରନ୍ତି କିନ୍ତୁ ଶିକ୍ଷକ ଡାକ୍ତର ଓ ଇଞ୍ଜିନିୟର ତିଆରି କରନ୍ତି ମୋ ଶି ଶିକ୍ଷକ ସାର୍ ମୋ ପାଇଁ ଭଗବାନଙ୍କ ଭଳି ମୁଁ ବଡ ହୋଇ ତାଙ୍କ ଭଳି ଜଣେ ଭଲ ମଣିଷ ହେବାକୁ ଚାହେଁ। ଶିକ୍ଷକ ଦିବସରେ ମୁଁ ତାଙ୍କୁ ପ୍ରଣାମ କରି କୁହେ ସାର ଆପଣ ମୋ ଜୀବନରେ ଆଲୋକ।
ହ ଆପଣ କିଛି ଜାଣିବାକୁ ଚାହୁଁଛନ୍ତି ମୋ ବିଷୟରେ ଯଦି ପଚାରି ପାରିବେ?
କିଛି କୁହନ୍ତୁ?
କିଛି ବିଷୟ ଥିବ ଆପଣ ଜାଣିବାକୁ ଚାହୁଁଛନ୍ତି?
ଆପଣ କୁହନ୍ତୁ ଆପଣଙ୍କ ସ୍କୁଲ ବିଷୟରେ କି ଆପଣ କଲେଜ ବିଷୟରେ କିଛି କୁହନ୍ତୁ?
ହ ଆମେ ଯେତେବେଳେ ଆମ ସ୍କୁଲରେ ପ୍ରାୟତଃ ପ୍ରଥମ ରୁ ପଞ୍ଚମ ପ୍ରାଇମେରୀ ଷଷ୍ଠରୁ ରୁ ଅଷ୍ଟମ ଥାଏ ସେକେଣ୍ଡାରୀ ତାପରେ ନବମ ଦଶମ ଅଲଗା କ ସ୍କୁଲରେ ପଢିଥାନ୍ତି। କିନ୍ତୁ ଆମର ଏଠି ଥିଲା କି ଆମର ଅଙ୍ଗନବାଡି ବି ସେଇ ସ୍କୁଲରେ ଆଟାଚ ଥିଲା! ସେଇଠୁ ଅଙ୍ଗନବାଡି ପଢି ଆମେ ପ୍ରଥମରୁୁ ଦଶମ ସିଧାସଳଖ ଗୋଟିଏ ସ୍କୁଲରେ ହିଁ ଆମେ ସବୁ ପଢିଛୁ।
ଓ ହୋ।
ଆମର ସବୁ ଟିଚର ଆମକୁ ଯୋଉମାନେ ପ୍ରଥମ ରୁ ହଁ। ପଢାନ୍ତି, ସେ ଆମକୁ ପୁରା ପ୍ରଥମ ଶ୍ରେଣୀରୁ ପୁରା ଦଶମ ଯାଏ ପଢେଇଛନ୍ତି। କହିବାକୁ ଗଲେ ଆମୁ ଫେ ଆମର ପସନ୍ଦ ଟିଚର ମାନେ ଆମକୁ ସବୁବେଳେ ପଢାନ୍ତି। ଆଉ ସେମାନେ ସବୁବେଳେ ଆମକୁ ସପୋର୍ଟ କ ମାନେ ପ୍ରୋତ୍ସାହିତ କରନ୍ତି ଆଗ୍ରହ କରନ୍ତି। ସିଏ ଏମିତି ମାନେ ଆମ ଟିଚର ମାନେ ଥାଆନ୍ତି ସବୁବେଳେ ଏଇଟା କର ସେଇଟା କର। ଆମେ ଆମ ନିଜ ଦାୟିତ୍ୱ ଅନୁସାରେ ଏ ନିଜେ ଆମ ଆଡୁ ଆମ ସ୍କୁଲ କୁ ଆମେ ଏ ସଫା ର
ଯେମିତି ଭଲ ରଖିବେ ମାନେ ସଫା ସୁତୁରା କରିବେ।
ଆଜ୍ଞା। ଆମେ ସବୁବେଳେ ସଫାସତୁରା ରଖୁ ନିଜ ଆଡୁ। ଆମ ସ୍କୁଲରେ ପିଅନ ଥାଏ। ଏଠି ବି ତାଙ୍କୁ କିଛି କରିବାକୁ ପଡେ ନାହିଁ। ଆମେ ପ୍ରାୟ କାମ କରିଦଉ ସାଙ୍ଗସାଥି ମାନେ ମିଳିମିଶି।
ଓହୋ।
ଆଉ ସାଙ୍ଗମାନେ ତ ଆମେ ଛୋଟ ରୁ ପୁରା ବଡ ହେଇଛୁ ଗୋଟେ ସ୍କୁଲ ରେ ପଢିକି। ସ୍କୁଲ ସରିବା ପରେ ବି ଆମେମାନେ ଦେବି? ଏଇ ଆମେ ପୁରା ମିଳିମିଶି ରହୁଛୁ କେବେ ଝଗଡାଝାଟି ନାହିଁ।
ଓହୋ ମୁଁ ମୋ ବିଦ୍ୟାଳୟ ବିଷୟରେ କିଛି କହିବି ଶୁଣିବେ କି?
ଆଜ୍ଞା କୁହନ୍ତୁ।
ବିଦ୍ୟାଳୟ ହଉଛି ଜ୍ଞାନର ମନ୍ଦିର! ଓ ବିଦ୍ୟାଳୟର ନାମ ସରକାରୀ ଉଚ୍ଚ ବି ଦ୍ୟାଳୟ
ଆଜ୍ଞା।
ଆମ ଗାଁ ମଝିରେ ଅବସ୍ଥିତ ଉଣେଇଶ ପଞ୍ଚସ୍ତରୀ ମସିହାରେ ଏହା ପ୍ରସ୍ତୁ ପ୍ରତିଷ୍ଠା ହୋଇଥିଲା। ମୋ ସ୍କୁଲ ଚାରିଆଡେ
ପାଚେରୀ ଘେ ଘେରା ଫାଟକ ଭିତରକୁ ପଶିଲେ ପ୍ରଥମେ ଜାତୀୟ ପତ୍କା ଦେଖାଯାଏ।
ଖେଳ ପଡ଼ିଆ ବହୁତ ବଡ଼ ପଡ଼ିଆ ଚାରି ପାଖ ଆମ୍ବ ପଣସ କୃଷ୍ଣଚୂଡ଼ା ଗଛ ଲାଗି ବର୍ଷା ଦିନେ ସ୍କୁଲ ବଗି ଚା ଫୁଲରେ ଭରିଯାଏ। ଏକା ଏଠିକାର ପବନ ନିର୍ମଳ ଓ ସା ଶାନ୍ତି ଶାନ୍ତ।
ଆଜ୍ଞା।
ଆମ ସ୍କୁଲରେ ବାରଟି
ହଁ।
ପୋଷାକ ଘରେ ଅଛି ପ୍ରତି ଶ୍ରେଣୀ ପାଇଁ ଅଲଗା ରୁମ୍
ବ୍ଲାକ୍ ବୋର୍ଡ ବେଞ୍ଚ ଫ୍ୟାନ୍ ସବୁ ସୁବିଧା ଅଛି ଗୋଟଏ ବଡ ଲାଇବ୍ରେରୀ ଅଛି ଯେଉ କୋଡ଼ିଏରୁ ଅଧିକ ବହି ଅଛି।
ଆଛା ଆପଣଙ୍କ ସ୍କୁଲ ରେ କୌଣସି ଫଳ ଫଳ ଗଛ ଥିବ।
ହୁଁ ଫଳ ଫଳ ଗଛ ଅଛି ବହୁତ ଫୁଲ ଗଛ ଅଛି।
ବହୁତ ଭଲ ଲାଗୁଥା
ଗୋଟେ ବଡ ଲାଇବ୍ରେରୀ ଅଛି। କୋଡିଏରୁ ଅଧିକ ବହି ଅଛି। ବିଜ୍ଞାନ ଲ୍ୟାବ କମ୍ପ୍ୟୁଟର ରୁମ୍ ବି ଅଛି।
ହଁ
ହି- ପାଣି ଓ ପିଇବା ପାଣି ଓ ପାଇଖାନାର, ବି ଭଲ ବ୍ୟବସ୍ଥା ଅଛି।
ଆଜ୍ଞା।
ଆମ ସ୍କୁଲ ରେ ପନ୍ଦର ଜଣ ଶିକ୍ଷକ ଓ ଚାରିଶ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଛନ୍ତି।
ଆଜ୍ଞା।
ସବୁ ସାର ଓ ମ୍ୟାଡାମ ବହୁତ ଯତ୍ନର ସହ ପଢାନ୍ତି। ପ୍ରଧାନ ଶିକ୍ଷ କଙ୍କ, ବହୁତ ଶୃଙ୍ଖଳିତ ସେ ସବୁଦିନ ପ୍ର- ପ୍ରାର୍ଥନାରେ ଆମକୁ ନୁ ନୂଆ କଥା କୁହନ୍ତି। ଛାତ୍ର, ମାନେ ବି ସମସ୍ତେ ମିଳିମିଶି ରୁହନ୍ତି ବଡ ଭାଇ, ଭଉଣୀ ଭଳି ସାନ ମାନଙ୍କୁ ସାହାଯ୍ୟ, କରନ୍ତି।
ଆଜ୍ଞା।
ଆମ ସ୍କୁଲରେ ପଢା ସହ ଖେଳ, ଗୀତ, ନାଚ, ଚିତ୍ର ଅଙ୍କନ ଉପରେ, ବି ଗୁରୁତ୍ୱ ଦିଆଯାଏ। ପ୍ରତିବର୍ଷ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟ କାଯ୍ୟକ୍ରମ ହୁଏ। ଆମ ସ୍କୁଲ ଖୋ, ଖୋ ଓ ବ କୃତାରେ, ଜିଲ୍ଲା ସ୍ତରର ପୁରସ୍କାର ପାଇଛି। ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ, ଶିକ୍ଷକ ଦିବସ ବହୁତ ଧୁମଧାମ ରେ, ପାଳନ ହୁଏ।
ହ
ସରକାରଙ୍କ ତରଫରୁ ଦୁଇ, ଦୁଇ ଦୁିପହରେ ସମସ୍ତଙ୍କୁ ଗରମ ଭାତ, ଡାଲି ତରକାରୀ ଓ ଅଣ୍ଡା ଦିଆଯାଏ। ସବୁ ପିଲା ଏକାଠି ବସି ଖାଆନ୍ତି, ସେଥିରେ ଏକତା ବଢେ। ମୋ ବିଦ୍ୟାଳୟ ହିଁ, ମୋର ଦ୍ଵିତୀୟ ଘର। ଏଠି ମୁଁ, କେବଳ ଅକ୍ଷର ନୁହେଁ ଜୀବନର, ମୂଲ୍ୟ ଶିଖୁଛି, ମୁଁ ବଡ଼ ହୋଇଯାଏ, ହୋଇ ଯାହା ବି ହେବି ଯାହା ତାହାର ମୂଲ୍ୟ ଦୁଆ ମୋ ସ୍କୁଲ ମୁଁ, ସବୁଦିନ ପାଇଁ ଗର୍ବ କରିବି। ହୋଉ ମୋର କିଛି କାମ ଅଛି, ମୁଁ ରହୁଛି।
ଆଜ୍ଞା।